ନମସ୍କାର ମ୍ୟାଡମ।
କଣ କରୁଥିଲେ?
ଏଇ ବସିଥିଲି ଆଉ ଆପଣ।
ଏ ମୁଁ ଟିକେ ଶୋଇଥିଲି ଆଉ ଘରେ ସବୁ ହଁ ହଁ। ରୋଷେଇ ସରିଗଲାଣି ଆପଣ କଣ କରୁଥିଲେ ଘରେ ସବୁ।
ଘରେ ସବୁ ଅଛନ୍ତି, ରୋଷେଇବାସ ଚାଲିଛି ଆଉ।
ଆଚ୍ଛା ଆଚ୍ଛା କଣ ଖାଇଥିଲେ?
ସକାଳେ ପଖାଳ ଖିଆ ହେଇଥିଲା ପଖାଳ ସହିତ। ଆଳୁ କାଙ୍କଡ଼ ଭଜା।
ଓହୋ ଆପଣ ତାହେଲେ ପ୍ରାୟ ପଖାଳ ଖାଆନ୍ତି ନାଇଁ।
ହଁ ହଁ ଆମର ତ ଓଡିଆ ଘର। ଆମର ଛୋଟ ବେଳୁ ହିଁ ପଖାଳ ଅଭ୍ୟାସ ସକାଳ ଟାଇମ ପଖାଳ।
ଆଛା ହ ଆମର ବି ଓଡିଆ ଘର। ଆମେ ବି କେତେବେଳେ କେମିତି ପଖାଳ ଖାଉ
ସକାଳ ରାତିରେ କମ୍ପଲସରୀ ପଖାଳ ବଟ। ତ ଏବେ କିଛି ଦିନ ହେଲାଣି ରାତି ଟାଇମରେ ପ ପଖାଳ ବଦଳରେ ଖିଆ ହଉଛି ରୁଟି ଆଉ।
ଆଚ୍ଛା ଆଚ୍ଛା ବୁଝିଲେ ଭଲ କଥା ରୁଟି ବି ଦେହ ପାଇଁ ଭଲ।
ହୁଁ ହୁଁ ହୁଁ।
ଏବେଠୁ ଯେତିକି ବି ଆପଣ ରହିବେ ଦେହ। ଏତେ ସଚେତନ ସେଇଟା ଆମ ଦେହ ପାଇଁ ହିଁ ସବୁଠୁ ଭଲ
ହଁ କଣ ରୋଷେଇ ହେଇଛି ହେଇଛି ଆପଣଙ୍କର?
ଆମର ହେଇଛି ଭାତ ଭାକୁର ମାଛ ଆଳୁ ବେଶର ହେଇଛି। ଆଉ ପୋଟ ପୋଟଳ ଭଜା। ଆମ୍ବ ଅଛି ଆଉ ହୁଁ ଆପଣଙ୍କର ସାର୍। ହଁ ଯଇଛି।
ହଁ ମୋର ବି ସେୟାହିଁ ହେଇଛି ଭ ତ ସେଇ ଭାକୁର ମାଛ ହିଁ ହେଇଚି। ବାକି ବେସର ଦିଆ ହେଇନି ସେଇଟା ପିଆଜ ରସୁଣ ମସଲା ବାଲା ହେଇଚି।
ଆଚ୍ଛା ଆଚ୍ଛା ମସଲା ବାଲା ନାଇଁ ଭଲ କନ ମାଛ ଯେମିତିବି କରିକି ଖାଇପାରିବେ, ବେସର କରିକି ଖାଇପାରିବେ। ପିଆଜ ରସୁଣ ବାଲା ଦେଇକି, ଅଦା ଗରମ ମସଲା ବାଲା ତରକାରୀ ବି ଖାଇପାରିବେ।
ହୁଁ ହୁଁ ହୁଁ।
ହଁ ସାର୍ ମୁଁ ପଚାରୁଥିଲି ଆପଣ କେଦାରନାଥ ଖଲିପା କଥା ଯୋଉ କହୁଥିଲେ ହୁଁ।
ହୁଁ ହୁଁ।
ହଁ ହଁ। କେମତି କଣ ଗଲେ କେଦାରନାଥ? ପହଞ୍ଚିଲା ପରେ ଯୋଉ ଅମ ରୋ ରାସ୍ତାରେ ଯେତିକି ବାଟ ଯିବାର ଅଛି ମାନେ ବଡ଼ ତ ଗାଡିହେରିକା ଯାଉଚି ହଁ ତାପରେ ଆମେ ଉ ହଁ ସେଟା ପାହାଡ଼ ଉପରେ ଥିଲା ନା। ସେ ଏଠିକି ଗାଡି ଯାଉଚି। ନା କେମତି କଣ ଯାଉଛନ୍ତି ଆପଣ, ଯାଇଥିଲେ ପରା ଆପଣ?
ହଁ ନାଇଁ ଗାଡି ତ ଯାଉଛି ଯେ ପାହାଡ ତଳ ଯାଏଁ ହିଁ ଯାଉଚି।
ଆଚ୍ଛା।
ତ ତାପରେ ଆପଣଙ୍କୁ ଚାଲିକିହିଁ ଯିବା ପାଇଁ ପଡିବ ନାଇଁ ତ ଘୋଡା ଗାଡି ଅଛି ସେଥିରେ ଯାଇପାରିବେ। ନାଇଁ ତ ହେଲିକ୍ୟାପ୍ଟରବି ବ୍ୟବସ୍ ସ୍ତା ଅଛି ସେଥିରେବି ଆପଣ ଯାଇପାରିବେ। କିନ୍ତୁ ମୁଁ ଚାଲିକି ଯାଇଥିଲି।
ଆଚ୍ଛା ଆଚ୍ଛା ଚାଲିକି ଯଦି ଯାଉଚନ୍ତି। ଅଁ କେତେ ସମୟ ଲାଗୁଛି? ମାନେ ଚାଲିକି ଗଲେ କେତେ ସ ମୟ। ଯଦି ଘୋଡା ଗାଡିରେ ବି ଯାଉଛନ୍ତି ସେଥିରେ କେତେ ସମୟ? ଆପଣ ପଇସା ବି କହୁଥିଲେ ଘୋଡା ଗାଡିରେ ବୋଧେ ନେଉଚନ୍ତି ତିନିହଜାର ପାଁଶହରୁ ଆରମ୍ଭ। ରହୁଚି।
ହଁ ହଁ ହଁ।
ହଁ।
ତ ଚାଲିକିଗଲେ ଆପଣଙ୍କୁ ପାଖାପାଖି ଲାଗିଯିବ ବାର ଘଣ୍ଟା। ଦଶରୁ ବାର ଘଣ୍ଟା।
ଆଚ୍ଛା ବୁଝିଲି। ଦଶ ରୁ ବାର ଘଣ୍ଟା ନାଇଁ।
ହଁ।
କେମତି ଯିବା ପୂର୍ବ ପ୍ରସ୍ତୁତି? ଚାଲିକି ଯିବେ ଯଦି ପାହାଡ ଉପରକୁ ଏତେ ବାଟ। ଅ କଣ ସବୁ ନେଇକି ସାଙ୍ଗରେ ଯାଉଚନ୍ତି?
ଦେଖନ୍ତୁ ପ୍ରଥମତଃ ଯେହେତୁ ଚାଲିକି ଯାଉଚନ୍ତି ଆପଣ ଯଥା ସମ୍ଭବ ଚେଷ୍ଟା କରିବେ ଯେ ଆପଣଙ୍କ ସାଙ୍ଗରେ ଯେ ଯେତେ କମ ସାମାନ ଆପଣ ନେଇପାରିବେ। ଜିନିଷ। ମାନେ ନିଜ ପାଇଁ ବୋଇ ନେଇକି ଯିବାକୁ ପଡିବ।
ଓହୋ ବୁଝିଲି ହଁ।
ତ ଘୋଡା ଗାଡିରେ କି ଆଉ କୋଉ ହେଲିକ୍ୟାପ୍ଟରରେ ଯାଉଚନ୍ତି ସେଇଟା ଅଲଗା କଥା। ତ ଚାଲିକି ଯାଉଛନ୍ତି ଅନେକ। କିନ୍ତୁ ସେଠି ଯେହେତୁ ପାଣିପାଗ ବହୁତ ଖରାପ ରୁହେ। ଖରାପ ରୁହେ କଣ ତାର ପୂର୍ବାନୁମାନ ଆପଣ କରିପାରିବେନି। ଖରା ହଉଥିବ କେତେବେଳେ ବର୍ଷା ହେଇଯିବ ସାଙ୍ଗେ ସାଙ୍ଗେ।
ହଁ ହଁ ମୁଁ ଜାଣିଚି ସେଇଟା ହଁ।
ସେଥିପାଇଁ ଆପଣଙ୍କୁ ସାଙ୍ଗରେ ଯାହା ହେଲେ ବି ଆମର ବର୍ଷା ଦିନ ପାଇଁ ବସ୍ତ୍ର ଯାହା ଅଛି ଆମର ରେନକୋଟ୍
ଆଛା।
ହଁ ତ ସେଇଟାକୁ ସାଙ୍ଗରେ ନେଇକି ନିଶ୍ଚିନ୍ତ ଭାବରେ ଯିବା ପାଇଁ ପଡିବ। ସାଙ୍ଗରେ ପାଣି ବୋଟଲ ଗୋଟେ ଯାହାଲେ ବି ନେଇ
ହଁ ଆଉ?
ଓ ଆଉ ସବୁଠୁ ମୁଁ ମୁଖ୍ୟ ଜିନିଷ ହେଲା ହାତର ଗୋଟେ ଠେଙ୍ଗା।
ଫେଙ୍ଗା ଧରିକି ଯିବ
ନିଶ୍ଚୟ ବାଡି ମୋଟା ବାଲା ଆଉ ସେଇଟା ସେଇଠି ପାଇଁ ପାହାଡ ତଳେ ହିଁ ମିଳି ଯାଏ ଦୋକାନ ଏ କୋଡିଏ ଯୋଉ ପଚାଶ ଟଙ୍କା ଭିତରେ ଯୋ
ଆଛା ଆଛା ଭଲ କମ୍ ପଇସା ରେ ମିଳୁଚି ତାହେଲେ ନାଇଁ?
ହଁ ଆଉ ସେଇଟାକୁ ବି ଆପଣ ଯେତେବେଳେ ରିଟର୍ଣ କରିବେ ଫେରିଲା ବେଳକୁ ସେଇଠୁ ପୁଣି ଦୋକାନ ରେ ଦେଇକି ଆସିପାରିବେ ଏଇଆ ସେ ସେଠ ଏଠି ଆଉ ସେତେ ଟଙ୍କା ତ ଆପଣଙ୍କୁ ଫେରଇବେନି
ହଁ ଆଛା ଆଛା ବୁଝିଲି ହଁ ତାପରେ? ଆଉ କଣ ନେବେ ନା ବାଡି ତ ନେବେ ନେବେ କହିଲେ ପାଣି ବଟଲ ରହିଲା ଯେତେ କମ୍ ଜିନିଷ ଆମେ ନେଇ ପାରିବା ଆଉ
ହଁ ଆଉ ଶୀତ ବସ୍ତ୍ର ତ ଯାହା ହେଲେ ଆପଣଙ୍କୁ ନବା ପାଇଁ ପଡିବ କାହିଁକି ନା ସେଠୁ ପିନ୍ଧିକି ବି ଯିବେ କାହିଁକି ନା ବରଫ ଜାଗା ଯେହେତୁ ରହୁଚି ସେଇଟା ପାହାଡ ଉପରେ ବରଫ ବି ପଡିବାର ସମ୍ଭାବନା ବହୁତ୍ କାହିଁକି ନା ସେଠି ତାପମାତ୍ ଶୂନ,
ଆଛା ଆଛା ବୁଝିଲି ହଁ ତାପରେ?
ତ ଅ
ଅମ୍ଳଜାନ ମିଳେ ଏତେ ବାଟ ଗଲା
ନାଇଁ ଦେଖନ୍ତୁ ତଳୁ ତ ହଁ ପଳେଇବେ ପାଖାପାଖି ପନ୍ଦରରୁ ଅଠର କିଲୋମିଟର ଭଳିଆ ଉପରକୁ ଚାଲି ଚାଲି କିନ୍ତୁ ଶେଷ ଚାରି କିଲୋମିଟର ଯେହେତୁ ଏତେ ଉ ଉପରେ ପାହାଡ ରହୁଛି ଅମଳଜାନ ସେଠି ତାର ଶତକଡ଼ା ବହୁତ କମ୍ ତ ସାଙ୍ଗରେ ତଳୁ ଯଦି ଆପଣଙ୍କର କିଛି ସସ୍ ଜନିତ ରୋଗ ଅଛି ତଳେ ଅମ୍ଳଜାନ ଟାଙ୍କି ମିଳୁଛି ଛୋଟ ବାଲା।
ଆଚ୍ଛା,
ପାଂଶ ତିନିଶହ ପାଂଶ ସାତଶହ ଏମିତି ଟଙ୍କା ସବୁ ମିଳେ।
ହଁ ବୁଝ
ତ ଯଦି ଆପଣ ସେତିକି ସୁସ୍ଥ ନାହାନ୍ତି ସାଙ୍ଗରେ ର୍ର ପ୍ରଥମ ମୁଖ୍ୟ ଜିନିଷ ହେଲା ସେଇଟା ଆପଣ ନେଇକି ଯିବେ।
କର୍ପୁର ବି ନାଇଁ ନା ସେମାନେ ସାଙ୍ଗରେ
ପୁରା ଏଥିପାଇଁ ନିଅନ୍ତି ଯେହେତୁ ଆପଣ ଏତେ ଉପରକୁ ଯାଉଛନ୍ତି ସମୁଦ୍ର ପତନ ଠାରୁ ପାହାଡ ଉପରେ ଆମର ଅଛି ତ ସେଠି ଯେହେତୁ- ଆମର ଅମ୍ଳଜାନ ର- ଶତକଡା ଟା ବହୁତ କମ୍ ରୁହେ। କର୍ପୁର ଟା ନେଇକି ଆପଣ ସେଟାକୁ ଶୁଙ୍ଘିଲେ। ଆପଣ ଏ ଯୋଉ ଶେଷ ମୁଁ କହିଲି ଚାରି ରୁ ପାଞ୍ଚ କିଲୋମିଟର ଥାଏ ଟିକେ ଶ୍ୱାସ - ଜନ ସମସ୍ୟା ଦେଖାଯିବାର ସମ୍ଭାବନା। ଥାଏ ତ ସେ କର୍ପୁର ଟା ଶୁଙ୍ଘିଲେ ଆପଣ। ଟିକେ ସେଥିରୁ ଟିକେ ବଞ୍ଚି ପାରିବେ।
ହୁଁ ଠିକ କଥା। ଭଲ ଜିନିଷ ଟା କହିଲେ ହଁ। ହଁ ତ ତାପରେ ଖାଇବା ପାଇଁ ହୁଁ।
ଓଃ ସାଙ୍ଗର ବହୁତ ଛୋଟ ଜିନିଷ କିନ୍ତୁ ବହୁତ ଦରକାରୀ ବି ସେଇ ଜାଗାରେ।
ହୁଁ ବୁଝିଲେ ହଁ ତା ପରେ। ଆଉ କଣ ନେବେ?
ନାଇଁ ସେତିକି ହିଁ ମୁଖ୍ୟ ଜିନିଷ। ସେତିକି ହି ଆପଣ ନେଇଗଲେ ଆପଣ ଯାଇ ପାରିବା।
ଆଚ୍ଛା! ହଁ ବାଟରେ ହଁ ହଁ
ପ୍ରଥମତଃ ଏତେ ପାହାଡ ଉପରେ ଖାଇବା ସେମିତି କିଛି ମିଳେନି। ଯେହେତୁ କୋଡିଏରୁୁ ପଚିଶ କିଲୋମିଟର ରହୁଛି। ତ କିନ୍ତୁ ବାଟରେ। ଆପଣଙ୍କୁ ମିଳିଯିବ ଆ ଅ ଫଳ ସବୁ ଦୋ ଏମିତି ସବୁ ବସିଥିବେ ଫଳ କାଟିକି ଆମର ଯଉ ଦିଅନ୍ତି ଏ ଫଳ ସାଲାଡ ବନେଇକି।
ଓଃ ହୋ ହୋ ହଁ ବୁଝିଲୁ ହଁ ସେଗୁଟା ମିଳେ।
ସେଉ, ସପୁରୀ, କଦଳୀ ହଁ ଆଉ ସିଝା ବୁଟ।
ହଁ,
ଏଇସବୁ ଜିନିଷ ବି ବାଟରେ ବାଟରେ ମିଳିଯିବ ଆପଣ ଖାଇପାରିବେ। ଆଉ କିଛି ଜାଗାରେ ଆମର ଜଳଖିଆ ଦୋକାନ ବି ଅଛି। ଯୋଉଠିକି ଆପଣ ଚା ପାଣି ସବୁ ଜିନିଷ ବି। କି କରିବେ?
ହୁଁ।
ହୋଉ ଆ।
କେତେ ଜାଗାରେ ରୋଷେଇ ବି କରିକି ଦିଅନ୍ତି। ରୋଷେଇ ମାନେ ଆମ ଏପଟ ଖାଇବା ତ ମିଳିବନି।
ହୁଁ।
କିନ୍ତୁ ସେଠି ଆପଣଙ୍କୁ ମିଳିଯିବ ମ୍ୟାଗି।
ଓହୋ।
ଯେଉଟକ ମୁଖ୍ୟ ମୁଖେଲିଆ। ମ୍ୟାଗି ମିଳିଯିବ ଆଉ। ଆଳୁ ପରରାଟା ମିଳିଯିବ।
ଆଛା।
କିନ୍ତୁ ଯେହେତୁ ତୁ ପାହାଡ ଉପରେ ସେଠି ସବୁ ଜିନିଷର ଦର ଦାମ ଟିକେ ଅଧିକା। ଟିକିଏ ମାନେ ବହୁତ ଅଧିକା।
ଆଛା ଆଛା ହଁ ତାର ଦାମ ଟିକେ ଅଧିକ ରହୁଥିବ ଆଉ।
ପାଣି ବୋତଲ ଯଦି ତଳୁ ନେଇଛନ୍ତି ଭଲ କଥା। ନାହିଁ ତ ଯଦି ନ ନେଇଛନ୍ତି ପାଣି ବୋ ତଲ ଗୋଟା କ ଦାମ ଅଶୀରୁ ଶହେ ଟଙ୍କା। ଯୋଉଟା କି ତଳେ ଦଶ ରୁ କୋଡିଏ ଟଙ୍କାରେ ମିଳେ।
ହିଁ ହିଁ ଆଛା ବୁଝିଲୁ।
ମ୍ୟାଗି ଯେଉଁ କହିଲି କି ଆମର ଦଶ ଟଙ୍କିଆ ଯୋଉ ମ୍ୟାଗି ଆସୁଛି ସେଇଟା ଉପରେ ଶହେ ଟଙ୍କା।
ଶହେ ଟଙ୍କା। ଏତେ ଟଙ୍କା?
ହଁ ତ ସାଙ୍ଗରେ ଯଦି ଆପଣ କିଛି ଖାଇବା। ବି ନେଇଯାଇଛନ୍ତି ବିସ୍କୁଟ ବଗେରା ତ ଆପଣଙ୍କ ପାଇଁ ଭଲ ହବ ନାହିଁ ତ ବାଟରେ ଆପଣ
କିଣିପାରିବେ ଆଉ। ଯେତିକି ନେଇପାରିବେ ଆପଣ ଭାର ସମ୍ଭାଳି ପାରିବେ।
ହଁ ହଁ ହଁ ସେଥିପାଇଁ କହିଲି ଯେତେ କମ ଜିନିଷ ନେବେ ନାଇଁ ତ ଆପଣଙ୍କୁ ହିଁ ବୋହିକି ଯିବା ପାଇଁ ପଡିବ ଅଧିକ ହାଲିଆ ଲାଗିବ।
ହଁ ଠିକ କଥା। ଆଉ ବାଟ ସାରା ସବୁ କଣ ରହିଛି ଦେଖିବା
ଦେଖିବା ପାଇଁ ତ ଆପଣ ଯିବେ ପାହାଡ ଉପ ଉପରକୁ ଚଢି ଚଢି ମାନେ ଘାଟିରେ ହିଁ ଚଢିକି ଯିବେ। ବାଟରେ ଗୋଟେ ଦିଟା ଜାଗାରେ ବରଫ ପାହାଡ଼ ବି ଆପଣ ଦେଖିବେ ତା ଉପରେ ଆପଣ ମଜା ବି ନେଇପାରିବେ ବରଫର।
ହଁ ବଢିଆ ଜିନିଷ ଆଉ।
ହଁ।
ଆଉ ଆଉ କିଛି ଝରଣା ନା ନା କିଛି ସେ ଗୁଡା ବାଟରେ ପଡେନି।
ନାଇ ଝରଣା ତ ପଡିବ ହିଁ ବରଫ ପାଣି ପୁରା ସିଧା ତରଳିକି ସେ ଝରଣା ହେଇ ଆସୁଛି ପାହାଡ ଉପରୁ ବହୁତ ଜାଗା ଅ ଆପଣ ଝରଣା ଦେଖିପାରିବେ କେତେ ସାରା ଜାଗାରୁ।
ଓହୋ ଭୋଜି ହେଲେ
ହଁ।
ହଉ। ତାପରେ ପହଞ୍ଚି ଆଉ କିଛି ନାହିଁ ସେମିତି ଯାଇକି ପହଞ୍ଚିଯିବେ ତ
ହଁ ହଁ ସେମିତି ସେମିତି ହିଁ ଯାଇକି ଆପଣଙ୍କୁ ପହଞ୍ଚିବାର ଅଛି ଦଶ ରୁ ବାର ଘଣ୍ଟା ଲାଗିବ। ଚାଲିକି ଗଲେ ପହଞ୍ଚି
ଆଛା ରହିବା ବ୍ୟବସ୍ଥା ସେଠି କିଛି ଅଛି?
ହଁ ହଁ ସେଠି ଆପଣଙ୍କୁ ମିଳିଯିବ ଟେଣ୍ଟ ଆଉ ଘର ରୁମ ବି ମିଳିଯିବ। ଉପରେ କେଦାରନାଥ ପାଖରେ ତ ସେଠି କମ ବଜେଟ ରୁ ଆରମ୍ଭ କରିକି ହାଇ ଅଧିକ ଟଙ୍କା ଦେଇକି ବି ଆପଣ ରହିପାରିବେ।
ଆଚ୍ଛା ବୁଝିଲି।
ଆଜ୍ଞା।
ଆଜ୍ଞା ସାର୍ ହଉ ହଉ ପରେ କଥା ହବା। ଧନ୍ୟବାଦ।